କଣ କରୁଚୁ ସାଙ୍ଗ?
ମୁଁ ଏଇ ବସିଥିଲି ଆଉ ତୁ କଣ କରୁଚୁ ସାଙ୍ଗ?
ନାଇଁ ମତେ ଟିକେ ମନ ପାଇଲା ତୋ କଥା ବୋଲି ମୁଁ ସେଇଥିପାଇଁ କଲ୍ କଲି ଆଉ ମୁଁ କହିଲି କଣ କରୁଚି ସାଙ୍ଗଟା ଟିକେ ତାକୁ ପଚାରିବା।
ହଁ ମୁଁ ଵି ଏଇ ଫାଙ୍କା ହେଇକି ବସିଥିଲି ନା। ଆଉ ସେଇଥି ପାଇଁ ଫୋନ କରିଦେଲି ଆଉ।
ଓହୋ ଆଉ ମୁଁ କହୁଥିଲି ତୁ ପଣସ ଖାଇଲୁଣୁ କି ନାଇଁ ପଣସ? ଭିତରେ ଯୋଉ ମ ମଞ୍ଜି ଟା ନୁହେଁ ନା ଆମ ଘରେ ବହୁତ ସାରା ମଞ୍ଜି ଅଛି ମୁଁ ନେଇକି ଜିମି ଖାଇବୁ ନା ପୋଡିକି ଖାଇବୁ ବଢିଆ ଲାଗିବ। ସେଇଟା ଗୋଟେ ବହୁତି ପୁରାନ ପୁରା ପୁରୁଣା ର ଗୋଟେ କଥା ରହିଛି ପଣସ ପଣସ ମଞ୍ଜିକି ପୋଡ଼ିକି ଚୁଲିରେ ଖାଇବୁ ମସ୍ତ ଲାଗିବ ମଜା ଅଲଗା ପ୍ରକାରର ଆସିବ ଖାଇବୁ ଯଦି କହ ମୁଁ ଏବେ ନେଇକି ଯିବି।
ହଁ ହଁ ଯଦି ପଣସଟା ଯଦି ମୁଁ କଣ କରିବି କହିଲୁ ଯଦି ପଣସ ତାପରେ ମଞ୍ଜିକୁ ପୋଡିକି ଖାଇପାରିବୁ। ଫାଳ କରିକି କଞ୍ଚା ତରକାରୀ ପକେଇକି ଖାଇଲେ ବଢିଆ ଲାଗିବ।
ହଁ।
ମୋତେ ତରକାରୀରେ ମାନେ ପଡ଼ିଲେ ବଢ଼ିଆ ଲାଗେ ତା ସହିତ ପୋଡ଼ିକି ଖାଇଲେ ତ ଆହୁରି ବଢିଆ ଲାଗେ ମୋତେ।
ହଁ।
ଏଇ ଟା ତ ସିଜନ ନା ରଜ ସିଜନ ମାନେ ପଣସ ଏବେ ମାନେ ବହୁତ ମିଳିବ ବେଶୀ ବେଶୀ। ତ ପାଚିଲା ପଣସ ପାଚିଲା କୁ କଣ କରିବୁ କହିଲୁ ପୋଡିକି ପାଚିଲା ପଣସ ଖାଇବି ତାପରେ ପୋଡ଼ିକି ତାକୁ ତରକାରୀ ଖାଇବି ଆଉ ସେମିତି ପୋଡ଼ିକି ବି ଖାଇବି ଆଉ।
ହଁ। ଆଉ ନିମ ପତ୍ରରେ ତଦେ ନିମ ଭଜା ଖାଇବାକୁ ଭଲ ଲାଗେ ନିମ ପତ୍ରରେ ଆଳୁ ପଡିକି। ଥିବ ନିମ ଭଜା ତତେ ଭଲ ଲାଗେ?
ହ
ପୁରା ନିମ ଗଛ ହେଇଥିବ ତମର ଯିବୁ ଦେଖିବୁ ପୁରା କଷି କଷିକି ପତ୍ର ଦେଖିକି ଆଣିବୁ ପୁରା ଘରେ ଦବୁ ଶୁଖେଇ ଦବୁ ସେଟା ହାତରେ ଦଳି ଦାଳ ଶୁଖେଇ ଦବୁ ପୁରା ଶୁଖିବ ଶୁଖିବ ଶୁଖିବ ତାପରେ ଭଜା କରିିକି ଖାଇବୁ ଯୋଉ ଟେଷ୍ଟ ଲାଗିବ ତାପରେ ମତେ ତୁ କହିବୁ ମୋ ପାଟିରୁ ନାଳ ବୋହି ପଡଛି ଭାବିଲା ବେଳକୁ ସେ କଥା। ମାନେ ତୁ ଥରେ ଖାଇବୁ ତାପରେ କହିବୁ।
ତା ଟିକେ ବାଇଗଣ ପଡିଲେ ବି ଆହୁରି ବଢିଆ ଲାଗିବ ବାଇଗଣ ଆଳୁ ଆଉ ପୁରା ହଁ ହଁ ମୁଁ ପୁରା ମଜା ଦେଇଛି।
ବହୁତ ଭଲ ଲାଗେ।
ହଁ ନା ମାନେ ମୁଁ କହୁଥିଲି କଣ ଲାହିଲୁ ମତେ ନିମ ପିତା ଠାରୁ ମୋତେ ଅ ଭଲ ଲାଗେ କଲରା କଲରା ଟା ବହୁତ ବଢିଆ ଲାଗେ।
ହଁ ତୁ ଜାଣିଛୁ ଗୋଟା ହଳଦୀ ଯୋଉ ଜାଣିଛୁ ଗୋଟା ହଳଦୀ?
ହଁ।
ଗୋଟା ହଳଦୀ କି ସ ସେଇଟାକୁ ଆହୁରି ଗ୍ରାଇଣ୍ଡିଙ୍ଗ କରିକି ହଉ ବାଟିକି ହଉ ବାଟିକି ତ ନୁହଁ ଆମେ ଯଉ ଛେଚିକି ତା ଦେହରେ ପାଉଡର ଟା ବାହାର କରିକି ଚଲେଇକି ସେଇ ପାଉଡର ୟୁଜ୍ କରିବୁ ବହୁତ ହି ଭଲ ଲାଗିବ ସେମିତି ଆଉ ଏଇ ଯୋଉ ଦୋକାନରେ ଯୋଉ ହଁ ଦୋକାନରେ ଯୋଉ ହଲଦୀ ମିଳୁଚି ସେଗୁଡ଼ା ଏତେ ବାଜେ ହଳଦୀ ଗୁଡା ସେଗୁଡା ତୁ ନିଜ ତିଆରି ହାତ ତିଆରି କରି ଖାଇବୁ ବଢିଆ ଲାଗିବ।
କଞ୍ଚା ହଳଦୀ ଆଣିକି ତାକୁ ସୁଖେଇକି ତାକୁ ଗୁଣ୍ଡ କରିକି ଫେସ୍ କ୍ରିମ୍ ଲଗେଇବ ସେଇଟା ମାନେ ବହୁତ ବଢିଆ। ଫେସ ଲବ ଲ ବି ଫେସ ପାଇଁ କି ସେଇଟା ବହୁତ ବଢିଆ।
ଟ କହ ତ।
ହଁ ମାନେ କଞ୍ଚା ହଳଦୀ ଆଣିବୁ କଞ୍ଚା ହଳଦୀ ଆଣିକି ଶୁଖେଇ ଦବୁ ଶୁଖେଇିଲା ପରେ ତାକୁ ପୁରା ପ ଛେଚି ଦବୁ ହେଲା ଛେଚିଦବୁ ନଲେ ଗ୍ରାଇ ମାନେ ଗ୍ରାଇଣ୍ଡର ଯାରରେ ଗ୍ରାଇଡିଙ୍ଗ କରିଦବୁ ତାପରେ ତାକୁ ଭଲସେ ଟିକେ ଚଲାଣ ବି ଟିକେ ଯୋଉ ଚଲେଇଦବୁ ହେଲା
ହୁଁ ହୁଁ।
ଆପଣ ତାକୁ ନେଇକି ଅଫିସ ରେ ଲଗେଇବୁ ମାନେ ସେଟା ବହୁତ ଫ୍ରେସ। ଫେସ୍ ପୁରା ଚିକଣ ହେଇଯିବ ଆଉ ଗୋର ଗୋରା ଦେଖାହବ ହଁ
ୟେସ ମୁଁ ବି ଟିକେ ଗୋରା ହବାକୁ ଚାହୁଁଛି ପ୍ରାକୃତିକ ସୌନ୍ଦର୍ଯ୍ୟ ମୋ ମୁହଁକୁ ମୁଁ ଟିକେ ଚାହୁଁଛି କରିବାକୁ। ଏଇଥରକ ତମେ କହିବ ମୁଁ ଆ କରି ମତେ ଟିକେ ରେମେଡୀ ଟା ଟିକେ ମେସେଜ କରିଦବ।
ହଁ ଯଦି ମାନେ ତୁ ଏଟା ସପ୍ତାହରେ ଚାରିଥର ଲଗେଇବୁ। ତାହାଲେ ତାେ ମୁହର ମାନେ ମ ପୁରା ବଢ଼ିଆ ଗୋଟେ ମାନେ ଚମକ ଆସିବ।
ଓହୋ ହଁ ମୁଁ ନିଶ୍ଚିତ ଭାବରେ ଏ ଜିନିଷଟିକୁ ଲଗେଇବି। ଉପଭୋଗ କରିବାକୁ ମୁ ଚାହେଁ ଏଇ ଜିନୀସ ଟି। ଯେକି ପ୍ରାକୃତିକ ଜିନିଷ ଉପଭୋଗ କଲେ ବହୁତ ହି ମଜା ଲାଗେ।
ହଁ ଆଉ ବି ଯେମିତି କି ମତେ କହିଲୁ। ମାନେ ଭାରି ଗରମ ହଉଛି ନା ମତେ ଟିକେ ଉଁ ସବୁ ମାନେଙ୍କୁ ଶ୍ଵେତ ସାର ସ୍ନେହ ସାର ପୁଷ୍ଟି ସାର ଖାଦ୍ୟ ଟିକେ ମତେ ଦରକାର ତ ମାନେ କଣ କେମିତି ଖାଇବି ମତେ ଟିକେ କହିଲୁ କଣ ଖାଇଲେ ସବୁ ମାନେ ଭଲ ଭଲ ସାର ମତେ ମିଳିବ।
ଦେଖ ଶାଗ। ଶାଗ ଶୁଗା ସବୁ ଏଗୁଡା ଖାଇବ ଚାଉଳ ଭାତ ଭାତ ଖାଇଲେ ଭାତ ଥିରୁ ସାର ମଧ୍ୟ ମିଳେ ଆଉ ରହିଲା ଆମର ସବୁ ଯେତିକି ସେ ଯେତିକି ସବୁ ଶାଗ ରହିଲା ସେ ସବୁ ଖାଇବା ସେ ସବୁ ରୁ ବି ସାର ସବୁ ମିଳେ। ଆଉ ମୁଁ ଗୋଟେ ଗରମ କଥା କହିଲା ଯେହେତୁ ଗରମ କଥାରେ ମୁଁ ଗୋଟେ କଥା କହିବି ନା ମାନିବ।
ହଁ କହୁ ନା।
ଗରମ ଯେତେବେଳେ ହଉଛି ତମ ଘର ତମ ଛାତ ଘର ନା କି ଘର।
ହଁ ଆମର ଚାଳ ଘର।
କିଘର ଚାଳଘର ତ ତା ହେଲେ ଥଣ୍ଡା ଲାଗୁଥିବ।
ନା ଥଣ୍ତା କାଇଁ ଲାଗୁନି।
ଓଉ ଶୁଣ ତାହେଲେ ତମେ ଚାଳ ଟାକୁ କାଢି ଦେଇକି ଛାତ ପକେଇ ଦିଅ ପ୍ରଥମେ ହେଲା। ଛାତ ପକି ସାରିଲା ପରେ ଛାତ ଉପରେ ଚୂର୍ନ ଧଳା ଚୂନକୁ ପାଣି କରିକି। ଆଣିକି ଲଗେଇ ଦିଅ ଏତେ ଥଣ୍ଡା ଲାଗିବ ତମକୁ ସବୁ ଥଣ୍ଡା ଧରି ପକେଇବ। ଏତେ ଥଣ୍ଡା ଲାଗିବ। ଏଇଆ ଏଇ ଉପଭୋଗ କର ଏଇ ଜିନିଷଟାକୁ ଏଇଟା ବି ଗୋଟେ ପ୍ରାକୃତିକ ଉପଭୋଗ କରିବା ଜିନିଷ। ଏସବୁ ଆମକୁ ଫିଲ୍ ନବାର ଅଛି ଏଗୁଟେ ଯେତେ ସବୁ ଫିଲ୍ ନବ ସେତେ ଭଲ।
ଓହୋ ହୋ ହୋ ହଁ ହଁ ମୁଁ ଭାବୁଚି ଓଉ ଚାଳଟାକୁ ଆମର ଉଠେଇ ଦେଇକି ଛାତ ପକେଇ ଦେବି। ତାପରେ ଚୁନ ଆଣିକି ଲଗେଇ ଦେବି ନହେଲେ ଛଣ ସବୁ ନାଇଁ ଛଣ ଟି କେ ଆଣି ପକେଇ ଦେଇକି ପାଣି ହୋଉଚି ମଟରରେ ଦେଇକି ପକେଇ ଦେବି ତାପରେ ଥଣ୍ଡା ଲାଗିବ ଟିକେ। ଶୋଇବି ଆଉ ଜମା ଶୋଇପାରୁନି ଏତେ ଗରମ ହୋଉଚି ଜମା ଶୋଇପାରୁନି ମୁଁ?
କୁହନି ମାନେ ଏତେ ଗରମ ହୋଉଚି ମାନେ ମଣିଷ ଛାତି ଫାଟିଯିବ କି ଆଉ।
ହଁ ସେ ଯୋଉ ମଣ୍ଟୁ ଦା ନାଇଁ। ସେ ମନ୍ଦିରରେ ମାନେ ବଢିଆ ବଢିଆ ବଗିଚା ଅଛି। ସେ ଯୋଉ ଲୋକୋସନରେ କଉଥିଲି ତତେ ସେ ଯୋଉ ଛକ ସାଇଟି ଯୋଉ ମନ୍ଦିର ଏତେ ବଟ ଟଡା ଜିନିଷ ମାନେ ସେଇ ଜିନଷରେ କଣ କରିବୁ ଜାଣିଚୁ ମାନେ ମୁଁ କଣ କହିବି କହିଲୁ ଯୁଆଡେ ବି ଚାହେ ସେ ବିଷୟରେ ଟିକେ ଜାଣେ ଆଉ ସେ ବିଷୟରେ ଟିକେ ଖୋଲତାଲ କରିକି ମୁଁ ମାନେ ସେ ଜିନିଷଟାକୁ ଜାଣେ ଭଲସେ।
ମତେ ମନ୍ଦିର ବିଷୟରେ ମତେ ମନ୍ଦିର କଥା କହିଲେ ମାନେ ମୋ ମନଟା ଆଧ୍ୟାତ୍ମିକ ହେଇଯାଏ। ପୁରା ମୋ ମନ ମନ ମାନେ ବଗିଚାରେ କିଳିହେଇଯାଏ। ନାଚି ଉଠେ ଉତଫୁଲ୍ଲିତରେ ନାଚି ଉଠେ ମୋ ମନ ଠାକୁରଙ୍କ କଥା ଶୁଣିଦେଲେ। ଠାକୁରଙ୍କୁ ମୁଁ ବୋହୁତ ହି ଭଲ ପାଏ ବୋହୁ ତି ମାନେ ବୋହୁତି ହି ସମ୍ମାନ କରେ ଆଉ ରହିଲା ଏଁ ଠାକୁର ଆମ ଏଠି ଗୋଟେ ମନ୍ଦିର ଅଛି ତାଙ୍କ ଚାରିପାର୍ଶ୍ଵରେ ବୋହୁତି ଭଲ ଭଲ ଫୁଲ ଗଛ ଲଗା ହେଇଚି ତାଙ୍କ ମନ ପସନ୍ଦର ଫୁଲ ଯୋଉ ଗୁଡାକ ତାଙ୍କ ମାନେ ଯୋଉ ଗୋଟେ ସବ୍ ଫୁଲ ଲଗାନ୍ତି। ସେ ଯୋଉ ଫୁଲ ସବୁ ନାଆନ୍ତି ଠାକୁରମାନେ ସେଇ ଫୁଲ ସବୁ ଲଗା ଯାଇଚି ବୋହୁତ ହି ଭଲ ଲାଗେ। ସେମିତି ଆନନ୍ଦମୟ ଜାଗାକୁ ଯିବ ଥରେ ପ୍ରବେଶ କରିବେ ଆପଣଙ୍କୁ ମନ ବୋହୁତ ହି ଖୁସି ଲାଗିବ।
ହଁ ହଁ ମାନେ କଣ କହିଲ ମୋ ଆମ ଯୋଉ ମ ଗ ମାନେ ଗାଁ ରେ ଯୋଉ ମ ମନ୍ଦିର ଗୁଡା ଅଛି ନା ସେ ମନ୍ଦିର ତିନି ଚାରିଟା ଅଛି ଉଁ ସେ ମନ୍ଦିର ସାଇଟିରେ ମାନେ ପୁରା ବଢିଆ ବଢିଆ ଫୁଲ ଅଛି ଉଁ ଫଳ ଅଛି। ଆଉ ତା ପଛ ପଟେ ବି ବଗିଚା କରିଦେଇଚନ୍ତି। ସେଇଠି ବସିବା ପାଇଁ ସବୁ ଚେୟାର ପଡିଚି। ଆଉ ଝରଣା ଟାଇପର ବି ଅଛି ସେଠି ଭଲ ପାଣି ମିଳୁଚି। ରେ ବୋହୁତ ବଢିଆ ବଢିଆ ଜିନିଷ ସବୁ ଅଛି ସେଠି ଆଉ ଜାଣିଛୁ ଆମ ଗାଁ ରେ ଦୋଳ ପୂର୍ଣ୍ଣିମା ହୁଏ ଦୋଳ ପୂର୍ଣ୍ଣିମାରେ ଠାକୁର ସବୁ ଆସନ୍ତି ରାଧା କୃିଷ୍ଣ ସବୁ ମୋ ମେଢରେ ଆସନ୍ତି ଆଉ କଂ ଖରା ଧର ମାନେ ହୁଁ ବୁଲିକି ଯାଆନ୍ତି ଭୋଗ ଖାଆନ୍ତି ଅଭିର ଖେଳ ହଉ ଆଉ ହେଲା ନାଚ ଗୀତ ହୁଏ ବଢିଆ ମଜା ହୁଏ। ବୋହୁତ ଠାକୁର ଗୋଟେ ମାନେ ବୋହୁ ଠାକୁର ମାନେ ଏକାଠି ହୁଅନ୍ତି ଆଉ ଦୋଳ ପୂର୍ଣ୍ଣିମାଟା ବୋହୁତ ବଢିଆ ସେ ହୁଏ ଆମର।
ବୋହୁତ ହି ଭଲ କଥା ଏମିତି ଜିନିଷ ସବୁ ପ୍ରତ୍ୟେକ ଗ୍ରାମରେ ରହିବା କଥା। ଏସବୁ ହେଲା ଆମ ପୁରାତନର ଧର୍ମ ଗୁଡାକ। ଆମେ ଧର୍ମକୁ କେବେ ଭୁଲିବା କଥା ନୁହଁ ବୋହୁତି ଇ ଭଲ କଥାଗୁଡା ସବୁ।
ହଁ ହଁ ବୋହୁତ ଏସବୁ ତ ମାନେ ପୁରୁଣା କାଳିଆ କଥାରୁ ରହି ଆସିଚି ନା। ତ ହୁଁ। ଏପର୍ଯ୍ୟନ୍ତ ଚାହିଁଲେ ବି ଆମେ ସେଗୁଡା ସବୁ ମାନେ ନଷ୍ଟ ବି କରିପାରିବାନି ଆମ୍ ତାକୁ ଆହୁରି ଉନ୍ନତି କରିବା।
ହଁ ନିଶ୍ଚିତ ଭାବରେ ଆମେ ଉନ୍ନତି କରିବା କାହିଁକି ନୁହଁ।
ହଁ ଯଦି ଉନ୍ନତି ନ କରିବା ତାହଲେ ହବ କେମତି ଆମ ଆମର ବି ଯେତବେଳେ ଆମେ ବଡ ହବା ସେତେବେଳେ ଆମେ ଲୋକମାନଙ୍କୁ ଶିଖେଇବା।
ହଁ ଆମ ପିଲାମାନଙ୍କ ପାଇଁ ଆମେ କଣ ଛାଡିକି ଯିବା କିଛି କିଛିଟା ଛାଡିକିଗଲେ ସେମାନେ ବି ଶିଖିବେ ବଡ ହେଲେ। ବଡ ହେଇକି ସେମାନେ ସବୁ ଶିଖିବେ ସେମାନେ କହିବେ କି ଆମ ବାପା ମା ଆମକୁ ଶିଖଉଚନ୍ତି କରୁଚନ୍ତି। ସେ ସବୁ ଭଲ କଥା ନା ବହୁତ୍ ଭଲ କଥା ସେଗୁଡା ସବୁ।
ହଁ ହଁ ସେସବୁ ନକଲେ କଣ ହବ। ଆଉ ତମ ଗାଁରେ ଯଦିପୋ ପୋଖରିରୁ କୁମ୍ଭୀର ଗୁଡା ଥିଲେ ସବୁ ଅଛନ୍ତି?
ଆରେ ନାଇଁ ସେ ଗୋଟିଏ କୁମ୍ଭୀର କେମିତି ପାଣି ଆସିଥିଲା ବଢି ପାଣି ଆମ ଗାଁକୁ ପଳେଇ ଆସି ଥିଲା ସେ ପୋଖରୀରେ ଗୋଟେ ଗୋଟେ କୁମ୍ଭୀର। ନ ହେଲେ ଆମ ଗ୍ରାମରେ କୁମ୍ଭୀର ଏତେ ଆସିବେ କୁଆଡୁ। କୁମ୍ଭୀର ସବୁ ଗ୍ରାମରେ ରହିବା କଥା ନୁହଁ ସିଏ ସବୁ ବଡ ବଡ ନ ଦୀ ନାଳ ଉମ ମହାନଦୀରେ ସବୁ ରହିବାକ ଜିନିଷ ସେଗୁଡାକ।
ଅ ଜାଣିଚୁ? ଆଉ ଆମର ଏଇ ଏପଟ ସାଇଟି କୁମ୍ଭୀର ଦିଟା ପଳେଇ ଆସିଥିଲେ। ଆଉ ବହୁତ୍ କଷ୍ଟରେ ତାଙ୍କୁ ଆଣିକି ଉଦ୍ଧାର କଲେ ଉଦ୍ଧାର କରିକି ନେଇକି ଜଙ୍ଗଲରେ ଯୋଉ ପୋଖରୀ ଅଛି ବଡ ବଡ ସେ ପୋଖରୀ ନେଇ ଛାଡିଦେ। ଖାଲିତ ମାନେ ଲୋକମାନଙ୍କର ଅବସ୍ଥା କଣ ହେଇ ଥାନ୍ତା। ଆଉ କୁମ୍ଭୀରେ କଣ ସେଠି ରହିବା କଥା ଜୀବଜନ୍ତୁ ମାନେ ତା ଙ୍କର ମାନେ ଭଲ ତାଙ୍କର ଗୋଟେ ସ୍ଵତନ୍ତ୍ର ଜାଗା ଅଛି ସେମାନେସେ-ସେ ଜାଗାରେ ରହିବେ।
ନିଶ୍ଚିତ ଭାବରେ।
ହଁ ଆଉ ଯଦି ଆମ ଗାଁରେ ଏମିତି ସବୁ ପଶୁ ପକ୍ଷୀ ଏମିତି ବୁଲେଇବେ ମାନେ ପୁରା ଅଜୀବ ନିର୍ଜୀବ ମାନେ ଯଦି ବୁଲିବେ ତାହେଲେ ଠିକ୍ ଅଛି।
ହଁ ଗ୍ରାମ କ ଥା ଯେହେତୁ କହିଲ ମତେ ଗୋଟେ ମନ ପଡିଗଲା। ଗ୍ରାମରେ ମୋତେ ବହୁତି ହି ଭଲ ଲାଗେ। ଆମ ଗାଁମ୍ରରେ ବହୁତ୍ ତମ ଜେଜେ ମାଆ ଜେଜେ ବାପା ସାନ କୁନି ଭାଇ ଭଉଣୀ ମାନେ ଆମର ଆମର ସବୁ ଅଛନ୍ତି ତ ପଶୁ ପକ୍ଷୀ ବନ ବଣ ଲତା ଗଛ ଆମକୁ ଏଗୁଡାକ ମତେ ବହୁତି ହି ପସନ୍ଦ ଏଗୁଡା ସବୁ ମୁଁ ମନ ଏମିତି ମାନେ ମୋ ଗ୍ରାମକୁ ଯେତେବେଳେ ଯାହେ କଲେଜରୁ ହୋଉ କି ହଷ୍ଟେଲରୁ ତାଙ୍କ ମନ ଉତଫୁଲ୍ଲିତ ହେଇଯାଏ ଗ୍ରାମକୁ ଗଲେ। ମତେ ବହୁତି ହି ଖୁସି ଲାଗେ। ତମକୁ କିପରି ଲାଗେ ତମ ଗ୍ରାମକୁ ଗଲେ? ମତେଟିକିଏ
ହଁ ମ ତ ଅଧିକ ମାନେ ଭଲ ଲାଗେ ହଳ ଦୀ ବସନ୍ତ କୋଇଲି କୁଆ ମତେତ କୁଆକୁ ରଖେ। ହଁ। ମୁଁ ତ ମାନେ ସେ ଶୁଆକୁୁ ରଖେ ମୁଁ ଗୋଟେ ଶୁଆ ଟେ ଏମିତି ଉଡି ଆସିଥିଲା ତାକୁ ଆମେ ପଞ୍ଜୁରିରେ ରଖିଲୁ। ତାକୁ ଆମେ ଖାଇବାକୁ ଦେଲୁ। ହଁ ତାକୁ ଆମେ ବଡ କଲୁ। ଫୁଣି ମତେ ଶୁଆ ମିଟୁ ଏ ସବୁ ରଖିବା ପାଇଁ ବହୁତ୍ ପସନ୍ଦ ସେଥିପାଇଁ ମୁଁ ମାନେପ ପଶୁ ପକ୍ଷୀ ସମସ୍ତଙ୍କୁ ଭଲ ପାଏ। ମୁଁ ତ ଚାରି ଚାରିଟା କୁକୁର ରଖିଚି ଆଉ ଦି ଦିଟା ବିଲେଇ ଆଉ ଚା
ହଁ ତମେ ନି ଶ୍ଚିତ ଭାବରେ ତମ ଦିଦି ବିଲେଇ ଛୁଆ ଦେଲେ ଆମ ଘରକୁ ଗୋଟେ ଦବ। ମୋ ମାଉସୀ ଗୋଟେ ଅଛନ୍ତି ତାଙ୍କ ପୁଅ ସେ ବହୁତି ହି ଭଲ ପାଆନ୍ତି ବିଲେଇ ଛୁଆକୁ। ସେ ବିଲେଇ ଛୁଆକୁ ଦେଖିବାକୁ ଯାହା ହବ। ଯଦି ବିଲେଇ ଛୁଆ ଦିନେ ଭିଡିଓ କଲରେ ନଦେଖିଲେ ସେ କାନ୍ଦିକି ରୁହେନି। ସେ ଟିକିଏ ବାହାରେ ର ଛନ୍ତି ନା ତାଙ୍କ ସେ ଗୋଟେ ନେବେ। ମୁଁ ତାଙ୍କ ପାଇଁ ପାର୍ସଲ ଦେବି ତମେ ଦବ।
ଓହୋ ମୋର ମାନେ ଗୋଟେ ବିଲେଇ ଛୁଆ ତିନିଟା ଛୁଆ ଦେଇଚି। ମୁଁ ତାକୁ ଯତ୍ନରେ ପୁରା ରଖୁଚି।
ହଁ ମତେ ଦବ। ନିଶ୍ଚିତ ଭାବରେ ମତେ ଦବ।
ହଉ ହେଲେ ମୁଁ ତମକୁ ଗୋଟେ ଦେଇପାରିବି ବିଲେଇ ଛୁଆ।
ଆ ହଁ ଆପଣ ଦବ ମୁଁ ନେଇକି ଯିବି ମୁଁ ମୋ ମାଉସୀ ପୁଅଙ୍କୁ ଦେମି ସେ ବହୁତ ଖୁସି ହେବେ।
ହଁ ଶିଆଳେ ସବୁ ବାହାରେ ତ ବିଲେଇ ଫିଲେଇ ସବୁ ଦେଖିବା ବହୁତ ସହଳ ଜାଗାରେ ବହୁତ ଦେଖିବା ମାନେ କମ ତ ସେଥିପାଇଁ ଆପଣ ଆପଣଙ୍କୁ ଟେ ଦେବି ଆପଣ ନେଇଯିବେ, ଆଉ ଦେଖିବେ ଏଁ ଗୋଟେ ଯଦି ଭଲ ଲାଗିଲା ନେଇଯିବେ ଆଉ ଦେଖିକି ନେବେ ଆଉ।
ହୁଁ ହୁଁ ନିଶ୍ଚିତ ଭାବେ ମୁଁ କହୁଥିଲି କି ଆପଣଙ୍କୁ ଆପଣଙ୍କ ଠାକୁରଙ୍କ ପାଖରେ ନୀତି ହୁଏ ନା। ନୀତିରେ ଯେମିତି ଅରୁଆ ଭାତ, ଡାଲମା, ଖଟା ଏସବୁ ଯୋଉ ନୀତି ହୁଏ ତମର ରାଧା କିଷ୍ଣଙ୍କ ପାଖରେ ନୀତି ହୁଏ।
ହଁ ଆମ ରାଧାକିଷ୍ଣଙ୍କ ପାଖରେ ଆମ ସାତ ଦିନ ପରେ ନିତି ହୁଏ।
ସେଇ ପ୍ରସାଦ ସେବନ କରିବାକୁ କେତେ ମନ ଆନନ୍ଦ ହୁଏ କହିଲ।
ପୁରା ଆନନ୍ଦିତ ଲାଗେ ମାନେ ମତେ ଏମିତି କ କତ ଛାଡିଦେଲେ ମତେ ଆଉ ଉପରେ କରେନି ମୁଁ ଚାହେଁ ଯେ ମୁଁ ସେ ପ୍ରସାଦ କୁ ଦିନ ମାନ ରାତି ମାନ ବର୍ଷ ବର୍ଷ ଧରି ସେ ପ୍ରସାଦ ଥାଏ। ମାନେ ପ୍ରସାଦ ମାନେ ଅମୃତ ଖାଦ୍ୟ ସେଟା।
ସିଏ ମଧ୍ୟ ସେ କଥା ଆଉ ଖରାଦିନେ ମଧ୍ୟ ପ୍ରଭୁଙ୍କ ପାଖରେ ପଖାଳ ହୁଏ ଦହି ପଖାଳ କୁହାଯାଏ ତାକୁ ଦହିଟା ଆମ ଗାଈ ଯୋଉ କ୍ଷୀର ଦିଏ ତାକୁ ଆମକୁ ଲହୁଣୀ ବସା ହୁଏ କ୍ଷୀର କରାଯାଏ। ଦହି କରାଯାଏ ଛେନା କରାଯାଏ ବହୁତ ଜିନିଷ କରାଯାଏ। ଆମ ଜେଜେମା ବି କରନ୍ତି ଆମ ଘରେ ଆମ ଗାଁରେ କେତକ କରେ ଅଛନ୍ତି ବହୁତ ହି ଭଲ ଭଲ ଜିନିଷ ତିଆରି କରନ୍ତି। ଦହିକି ବି ପଖାଳରେ ଗୋଳେଇକି ଲଙ୍କା ପକେଇ ଲେମ୍ବୁ ପକେଇ ଖାଇବି। ଦହି ପ ଖାଳ ଖାଅ ତାପରେ ଆପଣ କହିବେ ବହୁତ ହି ମଜା ଲାଗିବ।
ସେଟା ହଉଛି ଗୋଟେ ଅଲଗା ପ୍ରକାର ଖାଦ୍ୟ ସେଟା ପ୍ରଭୁଙ୍କର ଯେମିତି ବି ହେଇଥାଉ ନା କାଇଁ ଭଲ ହେଇଥାଉ। ହେଇଥାଉ ପ୍ରଭୁଙ୍କ ପାଖରେ ପଡ଼ିଲେ ସେ ଖାଦ୍ୟଟା ମାନେ ଅମ୍ବୃ ତା ଇଏ ମାନେ ଯେମତି ଆମେ ମାନେ ଗୋଟେ ଅମୃତ ଜିନିଷ ଗୋଟେ ସେବନ କରୁଚନ୍ତି।
ହଁ ମନ ଆମର ଉତ୍ଫୁଲିତରେ ଆନନ୍ଦରେ ସବୁ କିଛି ଭରିଯାଏ ଆମକୁ ବହୁତ ମତେ ତ ବହୁତ